ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଛନ୍ତି।
ଏ ବସିଥିଲି ଆଉ।
ଓହୋ ଆଉ ସନ୍ଧ୍ୟାବେଳ କଣ ଖାଇବା ହେଇଛି।
ସନ୍ଧ୍ୟାବେେଳେ ମୁଁ ତ ଭାତ ଖାଇଥିଲି ଆଉ ଖାଇନି କିଛି। ଏଇ ଚକୁଳି ହେଇଛି। କରୁଥିଲି ଖାଇବା ପାଇଁ ଯେଉ ଖାଇନି ଆଉ ଖାଇନି। ଭୋକ ହେନି ଭୋକ ହେଲେ ଖାଇବି ଆଉ।
ଆଉ। ଚକୁଳି ଖାଲି ଚକୁଳି ନା ଆଉ କଣ କରୁଛନ୍ତି।
ମଟର ତରକାରୀ।
ହୁଁ ହୁଁ।
ଟଦକାରୀ ହେଇଛି ରାତିରେ ଖାଇବା ପାଇଁ ଆଉ। ଭାତ ବି ହେଇଛି ବା। ମଟର ତରକାରୀ ପିଠା ହେଇଛି ଚକୁଳି ଭାତ ବି ହେଇଛି ଯିଏ ଖାଇବେ ଆଉ ଯାହା।
ଓହୋ ଆପଣ କଣ ଚକଲି ଖାଇବେ?
ହୁଁ। ମୁଁ ଗୋଟେ ଟାଇମ ଭାତ ଖାଏ। ହଁ ସେମିତି ଏତେ ଭଲ ନୁହଁ ଚଳିବ ଆଉ।
ଆଉ ପିଠା ଭିତରୁ କଣ ତାହେଲେ ଭଲ ଲାଗେ?
ମୁଁ ସବୁ ପିଠା ଖାଏ ସେମିତି ଭଲ ବୋଲି ଆଉ କଣ ସବୁ ତ ମୁଁ ଖାଏ।
ହଁ ହଁ। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ପୁଅ ଯାଇଛି ଟିଉସନ ଆଉ-ଉ-ଉ-ଉ ପୁତୁରା ଝିଆରି ତାଙ୍କର ଏଇନା ପଢ଼ିବେ ଆଉ-ଉ-ଉ
ନିଜେ ନିଜେ ପଢୁଛନ୍ତି, ନା କିଏ ପଢଉଛି?
ଉଁ ମାମା ପଢାନ୍ତି ତାଙ୍କ ମାମା।
ହଁ ହୁଁ। ପୁଅ ସେଇଠି ପାଖକୁ ନା ଦୂରରେ ଯାଇଛି?
ସେ ପାଖ ସେଇ ରୋଡ଼ ତିନିଟା ଘର ଛାଡିକି ଯାଉଛି।
ଆଉ ଆପଣ କଣ ଭଲ ରୋଷେଇ ଆସ ଟିକେ କୁହନ୍ତୁ?
ରୋଷେଇ କଣ ମିଶିକି ତ ଆମେ କରୁ ଆଉ। ଏତେ ଭଡ଼
ଭଲ ଭଲ ଆଇଟମ କଣ ନୂଆ ଆଇଟମ?
କରିନି କେତେବେଳେ କିଛି।
ୟୁଟ୍ୟୁବ ଫୁଟ୍ୟୁବ ଦେଖି କରନ୍ତିନି?
ନା। ହଁ। କେବେ କରିନି। ହ୍ୟାଲୋ।
ନେଟୱାର୍କ ଇସୁ ଅଛି କି ଟିକେ ଟିକେ ଶୁଭୁନି
ସେଆ ଏଇ ବର୍ଷା ଉଠେଇଛିି ବୋଲି ନେଟୱାର୍କ ପ୍ରୋବ୍ଲେମ୍ ହେଉଛି।
ଓହୋ ଆମ ଆଡେ କାଇଁ ଉଠେଇନି ଆଜି। ଦିନବେଳା ହେଇଥିଲା ସକାଳେ?
ପୋକଉଥିଲା କିନ୍ତୁ ବର୍ଷାଟା ଏ ପାଗଟା ସେମିତି କୋହଲା କରି ରଖିଛି ଆଉ।
ହୁଁ ହୁଁ ଦିନ ଜାଗା ଆଜି ଖରା ହେଇଥିଲା, ନା ବର୍ଷା ବ ସେମିତି କୋହଲା ପାଗ?
କୋହଲା ପାଗ କରିକି ରଖିଥିଲା ବର୍ଷା ଏତେ ଜୋରରେ ବି ହେଇନି ଏ ଫିରି ଫିରି ପକେଇକି ଛାଡ଼ିଯାଇଛି ଆଉ। ରାତିରେ ହେଇପାରେ।
ଓହୋ ଆମର ତ ସେମିତି ହେଇଥିଲା ଆଉ। ସକାଳ ଟିକେ ଯାହା ହେଇଥିଲା ଉଠିଲା ବେଳେ ଆଉ ନାହିଁ ତାପରେ କିନ୍ତୁ ଗରମ
ଆଚ୍ଛା। ହଁ ବା।
କୋଉଠି ଏବେ ଘରେ ନା ବାପ ଘରେ ଆସିଛନ୍ତି?
ନାଇ ବାପ ଘରୁ ଯାଇଥିଲି ଆଇଲିନି। ଶାଶୁଘରୁ କୁ ଗୁରୁବାର ଦିନ। କଥା ଶୁ ରଜ ମହତ୍ସବ ହଉଥିଲା ତ। ହଁ-ଅ-ଅ-ଅ ରଜକୁ ଯାଇଥିଲି ରଜ ମହୋତ୍ସବ ଗାଁରେ ହୁଏ। ଦୁଇ ବର୍ଷ ହେଲାଣି କରୁଛନ୍ତି। ଆଉ ଝିଅମାନଙ୍କୁ ଡା କରୁଛନ୍ତି ବଡ଼ ଦିଦି ମାନେ ଫୋନ୍ କରିକି। ଆର ବର୍ଷ ତ ଯାଇନଥିଲି ଶ୍ୱଶୁରଙ୍କ ଡେଥ୍ ହେଇଯାଇଛି। ଆଉ ଖେଳିବିନି ବୋଲି ଯାଇ ନଥିଲେ ଏ ବର୍ଷ ଯାଇଥିଲେ। ଅ-ଅ ଡାଇବେଟିସ୍ ଥିଲା ତ।
ଓ ହୋ। ଶାଶୁ ଶାଶୁ ଅଛନ୍ତି।
ଆ ଏ ଗୋଠ ଯାଇଥିବ ଆଉ ହଁ।
କହିଲେ ଶାଶୁ ଅଛନ୍ତି।
ହଁ ହଁ ସେ ଅଛନ୍ତି।
ସେମାନେ ସମସ୍ତେ ଭଲ।
ହଁ ଅଛନ୍ତିଛ ଅଛି।
ହଁ ଆପଣଙ୍କ ଯାହା କେମିତି।
ଭଲ।
ହଁ ଦି ଯା ଦି ଭଉଣୀ ହେ ଚଳିଲେ ଭଲ ସବୁ।
ହୁଁ।
ଆଉ କୁଆଡେ ବୁଲାବୁଲି କଲେଣିି ନା ନାଇଁ ଖରା ଛୁଟି ଏତେ ଦିନ ହେଲା। ଛୁଆରେ ବି ଛୁଟି ହେଇଥିବ ପୁଅର ହ କହିଲି ଏତେ ଦିନ ଖରା ଛୁଟି ହେଲା ପୁଅର ବି ଛ।
ଯାଇନଥିଲି କୁଆଡ଼େ ରଜକୁ ତ ଘରକୁ ଯାଇଥିଲି। ଆଉ ତ ଆଗରୁ ବି କୁଆଡେ ଯାଇନି।
କଣ ବୁଲିବା ଭଲ ଲନି।
ଭଲ ଲାଗେ ଯେ ମନ ହେଲେ ଯାଏ ନହେନଲେ।
ହଁ ହଁ ହଁ। କୁ ବୁଲ ଆଉ ବାହାରି ପଡିଲେ।
ବଲ।
ହୁଁ।
ହଉ।
ଗାଡିରେ ସ୍କୁଟି କି ବାଇକ ରେ ଯୁଆଡେ କ ବୁଲ କିନ୍ତୁ ଏ ଯୋଉ ନିବୁଜ ଗାଡି ହେଲା ଯୋଉ କାର ହେଲା କି ନହେଲେ ବସ୍ ହେଲା ଅଟୋ ଏଇଗଳିା ମତେ ଭଲ ଲାଗେନି।
ମାନେ ଖୋର୍ଲାରେ ବୁଲିବାକୁ ଭଲ ଲାଗେ
ହଁ ସେଟା ବସିଲେ ମେ ମାନେ ଭିତରେ ସବୁବେଳେ ଡୋର ଖୋଲା ରଖିଲେ ବି ଯୋଉ କାଚ ଗଡା କିନ୍ତୁ ମାନେ ବାନ୍ତି ଫାନ୍ତି ଲାଗେ ସେ ଗୋଟେ ସ୍ମେଲ ହୁଏ ନା।
ହୁଁ ହୁଁ ମାନେ ନିବୁଜ ହେଇକି ରହିଲାଠୁ ଗ୍ୟାସ ଗୋଟେ ଉଠାଇ।
ହଁ ସେଇଟ ସବୁ ମୋର ବାନ୍ତି ଫନ୍ତି ହୁଏ ଅଧିକା ବାଟ ଗଲେ ବି ମୋପାଘର ହେଇକା ବହୁତ ବାଟ ସେଠୁ ଆସିଲା ବେଳଳେ ବସ ରେ ମୋର ବାନ୍ତି ହୁଏ ମୁ ଅଧା ରୁଲେ ପଡେ ଏମିତି ବାନ୍ତି ହ ବ କେହି ବି ତାପରେ ଲୋକ ଅଛନ୍ତି ଛାଡିବେନି ଟିକେ ଝରକା ପାଖରେ ବସିବା ପାଇ। ବହୁତ ସେଇଥିାଇ ମୁଁ ବହୁ ବହୁତ ଥର ହଇରାଣ ହୁଏ ସେଇଥିପାଇଁ। ହଁ ତାପରେ ଯୋଉ ସେଟ ମାରିବେ ସଫଳ ପାନ। ସବୁ ଖାଉଥିବେ।
ବବା ମାନେ ବଡାପା ନା
ନାଇଁ ନାଇଁ କହିଲି ଯୋଉ ସଫଳ ତାପରେ ସେ ହଁ ବଡ ବାବା। ଆମର ବାବା କୁହନ୍ତି ବଡ ବାପାଙ୍କୁ।
ଓହୋ। ବଡ଼ ବାପା ଘର ତମର ଅଲଗା ଅଲଗା ଜୟଣ୍ଟ ନୁହଁ?
ହଁ ଆମର ଆମେ ଛୁଆ ଛୁଆ ଥିଲୁ ଆମେ ହେଇନଥିଲୁ ଅଲଗା ହେଇଯାଇଛୁ ଆମେ। ଜେଜେବାପା ଜେଜେମା ତ ନାଇଁ ବୋଉ ଦେଖିନିି ମୋ ଜେଜେ ବାପାଙ୍କୁ।
ଜେଜେମା ଆମେ ଛୁଆ ଥିଲୁ ସେ ମରିଯାଇଛି। ଆଉ ମୋ ନାନୀ ବି ମରିଯାଇଛି ମୋ ବଡ ବାବାଙ୍କ ଝିଅ ଜଣେ ଥିଲା ସେ ବି ମରିଯାଇଛି।
ଓହୋ କଣ ହେଇଥିଲା।
ତା ଟିକେ ପରେ କ ମାର୍କ ଥିଲା ତ ମୁଁ ବଡ ହ ସବୁବେଳେ ଟିକେ ତାକୁ ଚିଟି ଚିଟି ହୁଏ। ମାନେ ପୁରା ଫାଷ୍ଟ କ୍ସ ଥିଲା। ସେ ଭଲ ପଢେ ପୁରା ସବୁଥର ପ୍ରଥମ ହୁଏ। ତାର ଏକ ହୁଏ ସବୁଥର କ୍ଲାସରେ ତ ସେ ଯୋଉ ପସଟୁରେ ସେକେଣ୍ଡ ଡିଭିଜନ ମାଇଲା।
ମାର୍କ ବୋଧ ଟିକେ କମିଗଲା। ହୁଁ।
ହଁ ମାର୍କ କମିଗଲା ସେ ଯେମିତି ହଁ ସବୁବେଳେ ଚିଡିଚିଡି ହେଲା ଯୋଉ କମ ମାର୍କ କମିଲା ସବୁବେଳେ ଫାଷ୍ଟ ହଉ ସେଇଥିପାଇଁ ଚିଡି ଚିଡି
କେତେବେଳେ ଫାଷ୍ଟ ହେବ କେତେବେଳେ ସେକେଣ୍ଡ ହେବ କହିହେବ କି ସେମିତି ଛୁଆଙ୍କୁ ଚୁଡ଼ିବା କଥା ନୁହଁ। ରାଗରେ କଣ କରିଦେବେ।
ତ ରାଗି ତାପରେ ବଡ ଝିଅ ସବୁବେଳେ ସମସ୍ତ ଆଗରେ କହିଲେ ଠିକ ନୁହେଁ। ସେଇଟା ରାଗିକି ଯାଇକି ଗୋଟେ ବିଷ ଖାଇଥିଲା। ଯୋଉ ଚାଉଳର ଯୋଉ ଦିଅନ୍ତି ଔଷଧ ସେଇଟା ଆଣିକି ସେ ନିଜେ ଆଣିଥିଲା କଲେଜ ଯାଇଥିଲା ଆଣିଥିଲା। ତାଙ୍କ ଚାଉଳରେ ଦେବା ପାଇଁ ସେଇଟା ଖାଇକି ଡେଥ ହେଇଗଲା ଆଉ। ଆଉ କଣ କରୁଛନ୍ତି ଖଡ ଖାଡ ଶୁଭୁଛି।
ଏ ରୋଷେଇ ଆଉ
ଓ ହୋ।
ତରକାରୀ ବ ଆବାଦ ହେଉଛି ରୋଷେଇ ଘରେ
ସମସ୍ତେ ମିଳି ମିଶେଇ ଖାଉଥିବ?
କଣ କହିଲ?
ତାହଲେ ସମସ୍ତେ ମିଳିମିଶି ଖାଉଥିବ।
ହଁ ସମସ୍ତଙ୍କର ଖାଇବା ଟାଇମ ହିଁ ଅଲଗା ଏ ରାତି ଟା ଏକାଠି ହଉ। କାରଣ ଯିଏ ଯୁଆଡେ ଯେଝା ପୁଅ ପିଲା ତାଙ୍କର ଯାଆନ୍ତି। ଆଉ ସମୟ ହୁଏନି। ତେଣୁ କରି ଆଉ
ସମୟ ଚାକିରି କରୁଛନ୍ତି।
ରାତିଟା ଖାଇବୁ ଏକାଠି ହେଇଛି ଆଉ
ଚାକିରି କରୁଛନ୍ତି?
କିଏ?
ଆପଣଙ୍କ ସ୍ଵାମୀ?
ହଁ ସେ ଅଛନ୍ତି। ଚାକିରି କରିଛନ୍ତି।
ଚାକିରି କରୁଛନ୍ତି?
ହଁ ହଁ ସେ ଚାକିରି କରୁଛନ୍ତି।
ଓହୋ ଆପଣଙ୍କ ଦେଢଶୁର?
ସେ ନାାଇଁ ସିଜନ୍ଟେ ଅଛନ୍ତି ତାଙ୍କର ବି ଯୋଉ ବଜିନେସ୍ ଚା ଏଠୁ।
ଓ ଭଲ ଇନକମ ହଉଥିବ ପଇସା ଭଲ ଆସୁଥିବ ଆଉ। ନାଲୋ। କେହିନାହାନ୍ତି।
ହଁ ଅଛନ୍ତି।
କ ଜଣେ ନା ଦିଜଣ ଜଣେ ଜଣେ।
ଜଣେ ସେ। ବଡ। ଭାଇ ଦିଜଣ ଜାଙ୍କ ସାନ। ହଁ ସମସ୍ତଙ୍କଠୁ ବଡ଼ ଭାଇ ଦିଜଣ ସାନ।
ଆଉ ତମର। ତମ ବାପା ତମେ କେତେ ଭାଇ ଭଉଣୀ।
ବଡ଼ ମୋ ଭାଇ ଦିଜଣ ସାନ।
ହଁ ହଁ। ସେନା ଆଉ। ସେଠି ଜଣେ ଝିଅ ଜଣେ ଦି ଜଣ ପୁଅ ତମ ଘରେ ବି ଝିଅ ଜଣେ ଦି ଜଣ ପୁଅ।
ହଁ ଆମ ଦିଘାର ଜାଙ୍କ ସମାନ ସମାନ।
ହଁ ଆମର ବି ସେମିତି ଅଛି ତିନି ଜଣ ଝିଅକୁ ଦି ଜଣ ପୁଅ। ଆମ ଘରେ ମାନେ ମ ଯାହା ଘରେ ତିନି ଜଣ ଝିଅକୁ ଦି ଜଣ ପୁଅ ଆମ ଘରେ ମୋ ଅପା ହେକା ତିନି ଜଣ ବାପା ବବା ଦି ଜଣ। ବଡ ଅପା ବି ସେ ସେ ତାଙ୍କର ମରିସାରିଲେଣି ଦି ଜଣ ଯାକ ଏକା ମାନେ ଦଶ ଏଗାର ଦିନକରେ ଦି ଜଣ ଯାଙ୍କର। ହଉ ତାହେଲେ ମୁଁ ରଖୁଛି ପରେ କେତେବେଳେ କଥା ହବା ଆଉ।
ହଉ ହଉ।
ହଉ।